ହାଲୋ।
ହାଲୋ।
କଣ କରୁଛନ୍ତି ଆପଣ?
ମୁଁ ହଁ ଏଇନା ତ ଟିକେ ରୋଷେଇ ସାରିକି ବସିବାକୁ ଆସିଛି ଆଉ ଏ ରେଷ୍ଟ ନଉଚି ଆଉ।
ଓହୋ ଏ ଆଉ କଣ ଏଥର ବାରି ବଗିଚା ଗଛ ଲଗେଇଥିନି।
ହ ହଁ ମୋ ର ବହୁତ ଗଛ ଲାଗିଛି। ସତର ତେର ପ୍ରକାର ଆମ୍ବ ଫଳିଚି। ସେ ଆମ୍ବ ଗୋଟେ ଆମ୍ବ ହେଲା ସୁନ୍ଦରୀ ଗୋଟେ ହେଲା ଧୋବଲି ଗୋଟେ ହେଲା କାଳେଇ ଗୋଟେ ହେଲା ଆମ୍ବ୍ରପଲ୍ଲି ଗୋଟେ ଇଏ ହେଲା ହଉଚି। ଗୋଟିଏ ହଉଛି ବାଇଗଣ ପଲେଇ ଆଉ ଗୋଟେ ଆଳୁ ଗୋଟେ ମଣ୍ଡା ଏଇ ଆମ୍ବୁରା ମୋର ସବୁ ପାଖ ପାାଖ ଯୋଉ ପାଖ ଅଛି ମାର୍କେଟ ସେଇ ମାର୍କେଟ। ମୂଳର ସବୁ ଆମ୍ବ ସଫା ଇ ହଉଚି ସବୁ ଗରାଖ ଆସିକିନା ବ୍ୟବ କୁ ପ୍ୟାକିଂ କରି ପେଟି ପେଟି ଆମ୍ବ ନେଇଯାଉଚନ୍ତି, ଆଉ ସେଇ ବାଟରେ ମୋର ଟିକେ ଲାଭ ମାନ ହଉଛି ଭଲ ଟିକେ ଖୁସି ନାଗୁଚି ମନ। ଆମ୍ବ ଗୁରାକ ଏତେ ପରିଶ୍ରମରେ ତାକୁ ମେହେନତ୍ କରିକିନା ନଗେଇଥିନି। ସେଇଟା ଟିକେ ବିକ୍ରି କଲା ଠୁ ଟିକେ ଖୁସି ନାଗୁଚି, ଏତେ ପ୍ରକାର ଆମ୍ବ ବିକ୍ରି ହଉଛି ଆଉ ଲୋକମାନେ ନଉଛନ୍ତି, ସେଇଟା ଆନନ୍ଦ ନାଗୁଚି ଆଉ।
ଆଉ ଆମକୁ ଦଉନ ଦେବେ କି ଆମ୍ବ ଯଦି ଦେବେ ତାହେଲେ ଆମର ଗୋଟେ ଅଛି ବାହାଘର। କଞ୍ଚା ଆମ୍ବ ଦରକାର କହିଲେ ଆମେ ଯାଇକି ନେଇ ଆସିବୁ। ତିରିଶ ଚାଳିଶ କେଜି ଦରକାର ଆମର ଆଉ ତାପରେ ବାହାଘର ପାଇଁ ଦରକାର ତାର ପାଚି ଗଲେ ଆମେ ବି ଯୋଉ ପାଚିଲା ଆମ୍ବ ପାଇଁ ଯିବୁ, ଗରାଖ ନେଇ ଗଲେ ଆମକୁ ଯ ଯୋଉ ଦରକାରେ ବେପାର କରିବୁ ଆଉ ଆଉ ଯଦି ଆପଣଙ୍କର ଭଲଛି ଆମର ଏଠି ଲାଗିଛି। ଯେ ଗୁରେ ଗଛ ପୋକ ଖାଇଗଲା ଏବଂ ତ ଆମ୍ବ ଟା ଭଲ ଆସିନି ତାର ଫାଷ୍ଟରୁ ବଉଳ ହ ହବା ଆଗରୁ ସବୁ କୁହୁଡି ହେଇଗଲା କୁହୁଡି ହେଇଗଲା। ଯେମିତି ସବୁ ବଉଳ ଉଁ ସବୁ ଝଡିଗଲା। ପୋଡିକି ଆଉ ଏଇ ଯାହା ଯୋଉ ଗଛରେ ବି ଆସିଛି ଆମର ଆମ୍ବ। କମ କାଁ ଭାଁ କମ ଆସିଚି। କାମ ଚଳିଲା ଭଳିଆ ଆଉ ବେପାର କରିବା ପାଇଁ ହେଇନି ଏ ବର୍ଷ ଆମର ଆଉ ଯାହା ଯୋଉଗା ଆଉ ଯୋଉଗୁରା ଆସିଛି ସେ ଗଛଅରକାରେ ଆମ୍ବ ପୋକ ହେଇଯାଉଛନ୍ତି ଅ ଛୋଟ ପାଚିବା ପୂର୍ବରୁ ସେ ପୋକ୍ କ ହେଇ ଯାଉସୁନି ଭିତରେ ଆମ୍ବଉରାକରେ ଆଉ ସେଇଗୁଡାକ ଆମେ ବିକ୍ରିକଲେ ଲୋକ ବି ନଉନାହାନ୍ତି। ଆଉ ଯୋଉଟା ତ ଭଲ ଆ ମ୍ବ ଆସେ ସେଇରାକ ତ ହେଇନି ଏ ବର୍ଷ। ସେଇଜେ ମୁଁ କହି ତ ଆପଣଙ୍କ ତ ହେଇଛି ଆମ୍ବ ସେଇଠୁ ଆମେ ଆମକୁ କିଛି ଦେଲେ ଆମେ ଆଣନ୍ତୁ ଆଉ।
ହଁ ହଁ ମୁଁ ମୁଁ ଆଉ ଲୋକ ଦ୍ଵାରା ଆମ୍ବ ଗୁୁରାକୁ ପ ପରେଇ ଦେଉଚି ବିଛେଇ ଦେଉଚି ଆଉ ଗୋଟେ କୁଇଣ୍ଟାଲ ଆମ୍ବ ଆପଣ ନେବେ କି?
ହଁ ହଁ ଆମର ଦରକାର ଗୋଟେ କୁଇଣ୍ଟାଲ।
ଆଉ ମୁଁ ସବୁ ପେଟିରେ ପ୍ୟାକିଂ କରିଦେମି ସବୁ ଛୋଟ ଛୋଟ ଯୋଉ କାଗଜ ତଳେ ଦେଇକି ସେଇ ଯେଉଁ ପେଟିରେ ପ୍ୟାକିଂ କରିକି ଆଉ ଚାରି ପାଞ୍ଚ ପେଟି ଖଣ୍ଡେ ଆମ୍ୱ ହବ ମୁଁ ସବୁ ପ୍ୟାକିଂ କରିମି ଲୋକ ଦ୍ଵାରା ଡାକିକିନା ତମର ତୁମ ପାଖକୁ ଫୋନ ଫାନ୍ କରିମି ତମର କୋଉ ଦିନ ଅଟୋ ଆସିବ ନା କାର ଆସିବ ନା ବସ ରେ ଛାଡ଼ିମୁ। କୌଣସି ଭାବରେ ସେ ଆମ୍ବକୁ ଏଠୁ ଛାଡିମୁ କା ଦ୍ଵାରା କି-କିମିତି ଭାବରେ ଆପଣ ଯଦି ଆମକୁ ଶୁଣେଇବେ। କୋଉ ଡେଟ୍ କୋଉ ତାରିଖ କୋଉ ବାରରେ ଆମେ ସେଇ ଅନୁଯାୟୀ ଲୋକ ଦିଟା ନଗେଇକି ମୁଁ ସେ ଆମ୍ବକୁ ପ୍ୟାକିଂ କରିକି ଆଉ ଯୋଉ ପ୍ୟାକିଂ କରିକି ଥୋଇ ଦେଇେଥିମି ଫୋନ କଲେ ତମେ କହିନେ ଆମେ ହେଠୁ ତାକୁ ସପ୍ଲାଇ ତମ ପାଖକୁ କରିମୁ। ସେଇଟା ତୁମ ଦ୍ଵାରା ତମେ କୋଉ ଦିନ ଡେଟ୍ ଦେନେ। ଆମେ ସେଇଟା ପଠେଇମୁ।
ହଁ ମୁଁ ଅଁ ମୁ ନମ୍ବର ଦେବି। ସେଇ ନମ୍ବରରେ କଣ୍ଟାକ୍ଟ କରିକି ବବସ୍ ଆମ ସେଇ ଆମ ଗାଁ ପଟକୁ ବସ୍ ସେ ଆସୁଛି। ସେଇପଟ ବସ୍ ଆସୁଛି ଯିବା ଆସା କରୁଛି ମୁଁ ସେ ବସ୍ କହି ଦେଇଥିବେ କଣ୍ଡକ୍ଟରକୁ ସେଇଥିରେ ପଠେଇଦେଲେ ନେଇ ଆସିବୁ ଆମେ ଆଉ ଆପଣଙ୍କର ତ ଭଲ ଆମ୍ବ ହେଇଛି ବୋଲି ମୁଁ ଶୁଣୁଛି। ସମସ୍ତଙ୍କୁ ଦିଆ ନିିଆ କରୁଛନ୍ତି, ଏଥିରୁ କିଛି ଲାଭ ବାହାରୁଛି ନା ନାହିଁ।
ହଁ ପାଞ୍ଚ ହଜାର ଟଙ୍କାର ଆମ୍ବ ବିକ୍ରୀି ହେଲା। ଆଉ ପାଞ୍ଚ ସାତ ହଜାର ଟଙ୍କାର ଆମ୍ବ ସବୁ ଲୋକ ଚିହ୍ନା ପରିଚିତ ବନ୍ଧୁବାନ୍ଧବ ଗାଁ ସାହି ଭାଇ ଚାକର ବାକର ମୂଲିଆ ସମସ୍ତି ସେ ଆମ୍ବ ଦି ଦି କେଜି ଦି ଦି କେଜି ବଣ୍ଟା ହେଲା। ଆଉ ଯୋଉ ଆଜି ଏଇନା କେପା କଂସାରୀ ଗୋଟେ ନିଶା କଂସାରୀ ଆମର ଭୁବନରେ ସିଏ ଆସିକି ଆମ୍ବ କହିଲେ। ଆମକୁ ଦି କେଜି ଆମ୍ବ ଦିଅ ଆଉ ମୁଁ କହିଲି ଦି କେଜି ଆମ୍ବ କଣ ପଇସା ଦବ। ସେ ଦି କେଜି ଆମ୍ବ ତାକୁ ମୁଁ ମାଗଣା ଦେଲି ସେ ବହୁତ ଖୁସି ହେଲା ଆନନ୍ଦ ହେଲା ସେ ଯୋଉ ଖଟା ଟା ସିଏ କରି ଆମ୍ବ ରେ ଖଟା ଟିକେ ଗୁଡ ପକେଇକି କରିବ। କରିକି ତାଙ୍କର ଖାଇବେ ବହୁତ ଖୁସି ହେଲା। ଏଇନାଗେ ହଉ ତାନେ ତୁମ ପାଇଁ ଆମ ଏଇ ଯୋଉ ବସ୍ ଯାଉଛି ଆମ ଗାଁ ରୁ ଭୁବନେଶ୍ଵର ଯାଉଛି। ସେ ଭୁବନେଶ୍ଵର କୁ ମୁଁ ପ୍ୟାକିଂ କରିକିନା ଏଇ ଗାଁରୁ ତୁମ ଭୁବନେଶ୍ୱରକୁୁ ଉ ଅ ଗୋଟେ କୁଇଣ୍ଟାଲ ଆମ୍ବ ପଠେଇବାକୁ ମୋତେ ପଡିବ। ଚାରି ପେଟି ହବ ଗୋଟେ କୁଇଣ୍ଟାଲ ତାକୁ ପଠେଇମୁ ଆଉ ମୁଁ ସେ ବ୍ୟବସ୍ଥା କରୁଛି ଆଉ।
ହଁ ସେଇଥିରୁ ଆମେ କିଛି ଆଚାର କରିବୁ। ମିଠା ଆଚାର ଲୁଣି ଆଚାର ରାଇ ଆଚାର କରିବୁ। ଆଉ ଅଧା ଅ ଗୁ ଗ୍ ଜଣେ ବି ମାଗିଛନ୍ତି ତାଙ୍କର ବାହାଘର ଅଛି ନେବେ। ଆଉ ସେଇ ବଷତ ଆମ୍ବ କକମ ଅଛି ଆମ୍ବ ସେଥିପାଇଁ ସେଇ ଆଚାର କିଛି ବନେଇନୁ ଆମେ। କଲେ ସବୁ ଆଚାର ସବୁ ବିଭିନ୍ନ ପ୍ରକାର ଆଚାର କରିକି ତାକୁ ଆମେ ରଖିଦଉ ବର୍ଷ ସାରା ନିଜ ପାଇଁ ରଖୁ ତାପରେ ଆମେ ବିକ୍ରି କରୁ ଆଚାର ଘରୁ ଆସିକିନା ନେଇଯାଆନ୍ତି ଆ ଚାର ସବୁ ପ୍ରକାର ଆମ୍ବ ଆମ୍ବ ସରା ବି କରେ। ସେ ତାକୁ କରାଏ ଟିକେ ଆମ୍ବ ସରା ଟା ତମର କେମିତି ସେପଟେ କରନ୍ତି।
ଆମର ଯେଉଁ ପାଚେଲା ଆମ୍ବଟା ଖାଇ ଖାଇକି ବଳେ। ଯେଉଁ ଆମ୍ବଟା ପାଚେ ତାକୁ ଆମେ କଣ କରୁନା ଧୋଇଦେଉଁ ଧୋଇ ଦେଇକିନା ତାକୁ ଗୋଟେ ଡିିସ୍କ ରେ ସିଲଭର ଡିିସ୍କରେ ଆଉ କୁଟୁଣିୀ ଅଛି, ତାର ହାତ କୁଟୁଣି ମୋର ହାତ କୁଟୁଣିୀ ତ ନାହିଁ, ମୁଁ ସେଇ ଶିଳିପତାରେ ତାକୁ କୁଟି କୁଟି କୁଟି କୁଟି ଦିଏ ଦିଏ ଯେ ତାକୁ ଚିପୁଡ଼ିିକିନା ଟାଙ୍କୁଆରା ଅଲଗାରେ ରଖେ। ତା ଚୋପାଉରା ଆମ ଗୋରୁ ଖାଉଛନ୍ତି ସେ ସେଥିରେ ମୁଁ ହଳଦୀ ଗୁଣ୍ଡ ଟିକିେ ପକେଇ ଦେଉଛି। ଲଙ୍କାଗୁଣ୍ଡ ଟିକିେ ପକେଇ ଦେଉଛି ଲୁଣ ଟିକେ ପକେଇ ଦେଉଛି। ତାକୁ ମୁଁ ମିଶାଣ କରିଦଉଛି କରିକି ଗୋଟେ କୁଲାରେ କପଡ଼ା ଦେଇକି ଆମେ ତ ଆଗକାଳିଆ ଲୋକ ଆଉ କୁଲାରେ କପଡ଼ା ଦେଇକି ସେ ଆମ୍ବଟାକୁ ସେଇଥିରେ ଆମେ ଓଜାଡ଼ି ଦଦଉଛୁ। ଓଜାଡ଼ି ଦେଇକି ଖେଳେଇ ଦେଉଛୁ। ଖେଳେଇ ଦେଇକି ଛାତ ଉପରେ ଆମେ ଶୁଖଉଛୁ ଆଉ ଏମିତି ତାର ଦିନ ପୁଣି ସେଇଭଳିଆ ତାର ଦିନ ପୁଣି ସେଇଭଳିଆ ହଉଛି। ଏମିତି ଚାରି ଛଅଥର ଖଣ୍ଡେ ପରସ୍ତକୁ ପରସ୍ତ ପରସ୍ତକୁ ପରସ୍ତ କୁଟିକି ଆମେ ଆମ୍ବସରାରେ ଢାଳୁଛୁ। ଡେଲି ଶୁଖେଇବ ଡେଲି ଢାଳିବ ଡେଲି ଶୁଖେଇ ବ ଡେଲି ଢାଳିବ ଆଉ ଯୋଉ ଶୁଖି ସାଇନେ ତାକୁ ଉଠେଇବ ଉଠେଇକି ପିସ୍ ପିସ୍ କରି କାଟିବ କାଟିକିନା ହେଠୁ ତ ପୁଣି ଜିରା ଲଙ୍କା ମେଥି ଜୁଆଣି ତେଲ ଗୁ ଡ ଦେଇକି ତାକୁ ଜାରି ଦେଇକି ଆମେ ପ୍ୟାକିଂ କରିକି ବୋତଲରେ ରଖୁୁଚୁ। ଆଉ ତମର କେମିତି କରୁଚ ଏଇ ଯୋଉ ଆମ୍ ସାରା କର କୋହୁନ।
ଆମର ଆମ୍ବ ସରଟା ଯୋଉ ତାକୁ ରସକୁ ବାହାର କରିକି। ଉ ଛେଚିକି ଉ ଖରାରେ ସେଥିରେ ଲୁଣ ଯଦି ଆମ୍ବିଳା ଆମ୍ବ ହେଇଥେ ଟିକେ ଚିନି ପଡେ। ତାକୁ ଗୋଳେଇ ଖରା ଶଖ୍ ହଉ। ଶୁଖାଉ ତାପରେ ଶୁଖିଲା ପରେ ତିନି ତିନି ଚାରି ପସ୍ତ ଖଣ୍ଡେ ତିନି ଚାରି ଥର ଖଣ୍ଡେ ତାପରେ ମଣ୍ଡ ଦିଆ ହୁଏ ସେ ଶୁଖିବ ଆଉ ଶୁଖିଲା ପରେ ଭଲ କି। ତା କଟା ହେଇକି ତାପରେ ଲୁଣ ହ ଲଙ୍କାଗୁଣ୍ଡ ଚୁନ ତେଲ ଫେଲ ଦେଇକି ତାକୁ ରଖା ହୁଏ। ତାପରେ ଆଉ ଗୋଟେ ଆମ୍ବ ହଉଛି ତାକୁ ଆମ୍ବ ରସକୁ ସବୁ ବାହାର କରିକି ତାକୁ ଗ୍ରାଇଣ୍ଡିଙ୍ଗ କରି ଦିଆଯାଏ। ଗ୍ରାଇଣ୍ଡିଙ୍ଗ କରିକିନା ତାକୁ କଣ କରାଯାଏ ନା ସେଥିରେ ଚିନି ପଡିବ ଲୁଣ ପଡିବ। ତାକୁ ତାପରେ ଗ୍ୟାସନା ଚୁ୍ ହଉ ତାକୁ ବସେଇବ କଡେଇରେ। କଡେଇରେ ବସେଇକି ତାକୁ ଯେମିତି ପିଠା ଯେମିତି ତାପରେ ତାକୁ ଘୁରି ଘୁରି ଘୁରି ଘୁରି କରିବେ। ତାପରେ ସେତେବେଳେ ମଣ୍ଡଟା ପୁରା ବହଳ ହେଇଯିବ ତାକୁ କଣ କରିବେ ନା ଥ ଗୋଟେ ଜାଗାରେ ଥ ଥାଳିରେ ଢାଳି ଦେଇକି ଥଣ୍ଡା କରିଦେବେ। ଥଣ୍ଡା କରିଦେଇକି ଏ ଯୋଉଁ ଥଣ୍ଡା ହେଲା ପରେ ତାକୁ ପିସ୍ ପିସ୍ କାଟିଦେବେ। କାଟି ଦେଇକି ତାପରେ ଯେମିତି ଜେଲି ଟାଇପ୍ ର ହବ ସେଥିରେ ବି ତେଲ ମସଲା ଲୁଣ ଫୁଣ ଦେଇକି ତାକୁ ଏମିତି ବି କରିପାରିବେ। ହେଟା ବିନା ଖରାରେ ସେ ହେଇପାରିବ ଏଟା।
ଆଉ ଯଦି ଆପଣଙ୍କ ପଟେ ବେଶୀ ହେଇଥିବ ଆଉ ଆମକୁ ଆମ୍ବ ସରା ଆଉ ଦେବେ ଆଉ। ଆଉ ମଙ୍ଗେଇ କରନ୍ତି ନା ନାହିଁ ସେପଟେ।
ହଁ ମଙ୍ଗେଇ ତ ପ୍ରଚୁର ଆମର ପ୍ରସିଦ୍ଧ ପ୍ରଥମ ଆଚାର ହେଲା ଆମର ମଙ୍ଗେଇ। ମଙ୍ଗେଇ ଟା ପୋଖତା ଆମ୍ବ ଟା ଟିକେ କଷ୍ଟ ପଡେ କାଟିବା ଚାରି ଚଉ ତା କରିବ ଛିଣ୍ଡିବ ନାହିଁ ଆମ୍ବ ଟା। ତାକୁ ହଳଦୀ ପାଣିରେ ପୁ ପୋଡା ପକେଇବ। ଗୋଟେ ଦିନ ହଳଦୀ ପାଣିରେ ପଡିବ। ତାର ଦିନ ସକାଳୁ ଛଣା ହେବ। ଛଣା ହେଇକିନା ସିଏ ରହିବ। ଚାରିଟା ବେଳକୁ ମେଥି ଜୁଆଣି ଲଙ୍କା ହଳଦୀ ତେଜପତ ପତ୍ର ଚିନି ଲୁଣ ଆଉ ସବୁ ଏତକ ମସଲା ଜିରା ଜୁଆଣି ମେଥି ହଳଦୀ ଚିନି ତେଲ ଏକାଠି କରିକି ମିଶ୍ରାଣ କରିବ। ମିଶ୍ରାଣ କରିକି ତାକୁ ମଙ୍ଗେଇରେ ପୁର ଗୋଟି ଗୋଟି ଗୋଟି ଗୋଟି ଦବ। ଦେଇକି ତାକୁ ଗୋଟେ ଜେଗାରେ ରଖିବ। ତାର ପ୍ୟାକିଙ୍ଗ୍ ରଖିବ। ସେଦିନ ମଗେଇର ପ୍ୟାକିଙ୍ଗ୍ କରିବ। ତାର ଦିନଟା ପ୍ୟାକିଙ୍ଗି ସ ଆ ଦିନ ସାରା ରହିବ ତା ପରଦିନ ତାକୁ ଖୋଲିକି ଗୋଟି ଗୋଟି ଶୁଖେଇବ। ଶୁଖେଇକି ହେଠୁ ସିଏ କଣ କରିବ କି ସେ ପାଣିଟା ଥିବ। ତାର ଦିନ ଯୋଉ ପାଣିଟା ସନ୍ଧ୍ୟା ବେଳକୁ ଶୁଖେଇକି ଆଣିବ। ଆଉ ସେ ପାଣିରେ ବୁଡେଇକି ଗୋଟି ଗୋଟି ପୁଣି ପ୍ୟାକିଙ୍ଗ୍ କରିକି ରଖିବ।
ହଉ ହଉ ଆମେ ଆଉ କେତେବେଳେ ମ ଏଇ ବିଷୟରେ କଥା ହେବା ଏବେ ରଖୁଛି।
ହଉ ରଖ।